ହଉ କେମିତି ଅଛ, ଭଲ ଅଛ?
ହ୍ୟାଲୋ।
ଉଁ-ଉଁ-ଉଁ କେମିତି ଅଛ, ଭଲ ଅଛ?
ହୁଁ।
ଆଉ ଏବେ ତ ତମେଏ-ଏ ରଜ ପାଇଁ ଗାଆଁକୁ ଗଲଣି?
ହୁଁ।
ଓହୋଃ ଆଉ-ଉ-ଉ ରଜରେ କେମିତି କଣ ସବୁ ପାଳନ କଲ ଟିକେ କହିପାରିବ? କେମତି କଣ ପିଠାପଣା କଣ ଖାଇଲ ଦୋଳି କେମିତି କଣ ହେଇଥିଲା ଟିକେ କହୁନ?
ରଜରେ ପିଠା ପଣା ମଣ୍ଡା ପିଠା, ପୋଡ ପିଠା। ଆଉ କାକେରା ପିଠା। ଖାଇଲୁ ଆଉ ଦୋଳି ବି ଖେଳିଲୁ ପଟା ଦୋଳି ବାଉଁଶ ଦୋଳି।
ଓହୋଃ। ଆଉ-ଉ-ଉ ତମ ତମେ ଏଇ ଯୋଉ ପୋଡ ପିଠାଟା କଲ ସେଇଟା କେମ୍ କେମିତି କଲ ଟିକେ କହିପାରିବ?
ପୋଡ଼ପିଠା ଫାଷ୍ଟରେ ଏଁ ଚାଉଳ ଚୁନା ହେଲା। ତାପରେ ନଡ଼ିଆ ଆଉ କାଜୁ ଏସବୁ ପକା ହେଇକି ଆଣ ବନା ହେଇକି ତାପରେ ପିଠା ହେଲା।
ହଁ ତମେ ଚୁଲିରେ କରୁଥିଲ ନା ଗ୍ୟାସରେ କରୁଥିଲ?
ଚୁଲିରେ।
ଚୁଲିରେ ଏଇ ଯୋଉ ଅଙ୍ଗାର ଦେଇକି କରୁଥିଲ ନା?
ହୁଁ।
ଓହୋଃ, ଆଉ ତମ ଘରକୁ ସବୁ କିଏ କିଏ କୁଣିଆ ମୈତ୍ର କେମିତି କଣ ଆଇଥିଲେ?
ଘରକୁ ଆମର ଫାଷ୍ଟ ଦିନ ମାମୁଁ ମାଇଁ ଆସିଥିଲେ। ତାପରେ ତା ପରଦିନ ବି ଆସିଥିଲେ ମୋ ପିଇସୀ। ଏମିତି ସବୁ ଆଉ।
ଆଉ ଜାଣିଛ ଆମର ଏପଟେ କଣ ହେଇଥିଲା? ଆମର ଏପଟେ ଯୋଉ ରଜଅ-ଅ ମହୋତ୍ସବ କରିଥିଲୁ। ରଜ ମହୋତ୍ସବ କରିଥିଲୁ। ସେଥିରେ ମାନେ ଗାଁଆର ପ୍ରତ୍ୟେକ ପୁରୁଣା ଯୋଉମାନେ ବାହା ହେଇକି ଯାଇଛନ୍ତି ଭାରି ସେଇ ସବୁ ଝିଅ ମାନଙ୍କୁ ଡାକିଥିଲୁ ଆଉ ସେମାନେ ବି କିଛି କିଛି ଅର୍ଥ ଦେଇଥିଲେ ଆମେ ଗାଁ ଲୋକଙ୍କୁ ଙ୍କଠୁ ବି କିଛି କିଛି ପଇସା ମାନେ ଆଣିଥିଲୁ, ଆଣିକି ଗୋଟେ ରଜ ମହୋତ୍ସବ ଆୟୋଜନ କରିଥିଲୁ ସେ ରଜ ମହୋତ୍ସବରେ କଣ ହେଲା ନା ଚାରି ପାଞ୍ଚ ପ୍ରକାରର ଦୋଳି ଗୋଟେ ନିଶାଣି ଦୋଳି କରିଥିଲୁ। ଦିଟା ସଜା ଦୋଳି କରିଥିଲୁ ଆଉ ଗୋଟେ ଚକ୍ରି ଦୋଳି କରିଥିଲୁ। ଚକ୍ରି ଦୋଳିଟା ପୁରା ଆକ୍ ଆକର୍ଷଣୀୟ ରହିଥିଲା ମାନେ ଚାରିଆଡୁ ଲୋକ ଆସି ସେ ଚକ୍ ଦୋଳି ଟାକୁ ଖେଳନ୍ତି। ଆଉ ନିଶାଣି ଦୋଳି ତ ବହୁତ ମଜା ଲାଗେ। ସେଟା ସବୁବେଳେ ଚାଲୁଚି। ନିଶାଣି ଦୋଳି ପୁଅ ପିଲା ବି ଆସିକି ଖେଳୁଛନ୍ତି। ବୁଢାବୁଢୀ ଛୁଆ ପିଲା ଛୁଆ ସବୁ ଖେଳୁଛନ୍ତି। ସବୁ ସେ ନିଶାଣି ଦୋଳିରେ ଖେଳୁଛନ୍ତି। ଆଉ ଚକ୍ରି ଦୋଳି ଟାକୁ ଚକ୍ରି ଦୋଳି ଟା ଭାରି ଭାଙ୍ଗିଦେଲେ। ଖେଳି ଖେଳି ଖେଳି ସେଥିରେ ବଡ ପିଲା ବସିଗଲେ ସିଏ ଗୋଟେ ଭାଙ୍ଗିଗଲା ସେ ଚାରିଟା ଚକ୍ରି ହେଇଥିଲା ସେ ଦିଟା ଚକ୍ରି ହେଲା। ଆଉ ଆମେ ସବୁ ଦୋଳିରେ ର ରଜ ଦିନ ସଜେଇ ଦେଇଥିଲୁ। ପୁରା ପତ୍ର ଲଗେଇ ଦେବଦାରୁ ପତ୍ର ଲଗେଇ ସଜେଇ ଦେଇଥିଲୁ। ଥିଲୁ। ସଜେଇଲା ପରେ ସିଏ ପୁରା ସୁନ୍ଦର ଦେଖାଉଥିଲା। ତାପରେ ପୁରା ଟେଣ୍ଟ ବାନ୍ଧି ଥିଲୁ। ଆଉ ଏମିତି କରି କି ଭାରି ସୁନ୍ଦର କରିଥିଲୁ। ଆଉ ତମେ ଏମିତି କେବେ ରଜ ମହୋତ୍ସବକୁ ମାନେ ଆୟୋଜନ କରିଛ କି ନା କେବେ ଯାଇଛ ଏମତି? ରଜ ପାଇଁ କେମିତି କଣ ତମେ ସବୁ କର? ଦୋଳି ଫୋଳି କୋଉଠି କେମିତି ଖେଳ? କେମିତି କଣ କର? ।
ଆମର ବି ସେଇ ପିଲାମାନେ ସମସ୍ତେ ମିଶିକି ଅ ତାପରେ ଆମର ଯୋଉଠି ଫାଙ୍କା ଅଛି ପଡିଆ ବି ଅଛି ସେଇଠି ଦୋଳି ବନ୍ଧା ହୁଏ। ଖାଲି ବାଉଁଶ ଦୋଳି ଆଉ ପଟା ମାନେ ପଟା ଦୋଳି।
। ଓହୋ। ଆଉ ନିଶାଣି ଦୋଳି ହୁଏନି। ନିଶାଣି ଯୋଉ ଦୋଳି ହୁଁ ହୁଁ ଆମ ଆମର ତମର ଯୋଉ ବାଉଁଶ ଦୋଳି କୁ ଆମର ବି ସେ ବାଉଁଶ ଦୋଳି ହୁଏ। ନିଶାଣିଟାକୁ ଯୋଉ ଓଲଟା ଓଲଟା କରିକି ଦି ପଟେ ବାନ୍ଧନ୍ତି ସେମିତି କର ନା କରନି?
ନାଇଁ ନାଇଁ ଖାଲି ଆମର ଗୋଟେ ବାଉଁଶଦୋଳି ହୁଏ। ଆଉ ଗୋଟେ ଏମିତି ଖାଲି ଦଉଡିରେ ମାନେ ପଟା ଲାଗିଥାଏ ଗୋଟେ।
ଓହୋ। ନାଇଁ ଆମର ନିଶାଣି ଦୋଳି ବି ହୁଏ। ଏଇଟା ନିଶାଣି ଦୋଳି ତମେ କେତେବେଳେ ଆମ ପଟେ ଆସ। ତମକୁ ମୁଁ ଖେଳେଇ ଦେବି ନିଶାଣି ଦୋଳି ପୁରା ବଢିଆ ନିଶ ନିଶାଣି ଦୋଳି ଟା ବହୁତ ମଜା ଲାଗେ ଖେଳିବା ପାଇଁ। ହୁଁ।
ମାନେ କେମିତି ବନ୍ କେମିତି ଦୋଳି ଟା?
ନିଶାଣି ଦୋଳିଟା କେମିତି କହିଲ ଆମର ଯୋଉ ନିଶାଣି ଅଛି ଆମେ ଚଢିବା ପାଇଁ ଯୋଉ ନିଶାଣି ହେଲା। ଘରକୁ ସିଢ଼ି ସିଢ଼ି ସିଢ଼ି। ଓହୋ ତମର ସିଢି ନିଶାଣି କୁହନ୍ତିନି ନା। ଆମର ନିଶାଣି ତାହେଲେ ସିଢି ଏ ଯୋଉ ସିଢି ଯୋଉ ଚଢିବା ପାଇଁ ଯେମିତି ଥାଏ ସେମିତି ଏମିତି ଗୋଟେ ବାଉଁଶ ର ସେମିତି ତିଆରି ହୁଏ। ହେଲା। ସେମିତି ବାଉଁଶ ରେ ତିଆରି ହେଇକି ତାକୁ ଗୋଟେ ଗଛରେ ତାର ଆଗ, ପଛ, ମଝି ତିନିଥୁରୁ ବନ୍ଧା ହବ। ଦି ଜଣ ଲୋ ପିଲା ଦି ପଟୁ ଠିଆ ହେଇକି ବାହିବେ। ଆଉ ମଝିରେ ଲୋକ ବସିବେ।
ଓ ହୋ।
ସେଇଟା ଗୋଟେ ବଢିଆ ହୁଏ ଭଲ ଲାଗେ ବି ବସିବା ପାଇଁ। ପୁରା ସେଇଟା ବହୁତ ଉଞ୍ଚାକୁ ଯାଏ ଦୋଳିଟା। ପୁରା ବହୁତ ଉଞ୍ଚାକୁ ଯାଇ ଯାଇ ସେଇ ଦୋଳି ଟା ଆମେ ଖେଳୁ। ବହୁତ ମାନେ ମଜା ବି ଆସେ ଖେଳିବା ପାଇଁ। ତମେ କେତେବେଳେ ଏପଟେ ଆସ ମୁଁ ତମକୁ ଖେଳେଇବି।
ହଁ।
ସବୁ ରଜରେ କଣ କେବଳ ଖାଲି ପୋଡପିଠା ହେରିଆ ଖାଇଲ। ଆଉ କଣ ଖାଇଲ ସବୁ?
ଆଉ ଇଟଲି ତରକାରୀ ଇଟଲି ତରକାରୀ ହେଇଥିଲା। ଆଉ ଚକୁଳି ପିଠା। ଆଉ ଆଳୁ ପୁର ବାଲା ମଣ୍ଡା ପିଠା। ଆଉ ବିରିୟାନୀ ହେଇନି। ଚିକେନ ହେଇଥିଲା, ମାଛ ହେଇଥିଲା। ଏମିତି ବୁଲିବା ପାଇଁ ବି ଗଲୁ।
ଓହୋ ଯୋଉ ଆଳୁ ପୁର ମଣ୍ଡା ପିଠା ଏଇଟା କେମିତି କରିଥିଲ?
ଏଇଟା ମଟର ଭିଜା ହେଇକି, ମଟର ଆଳୁ ଫାଷ୍ଟ କଷା ହେଲା। କସେଇକି ଆମର ଯୋଉ ଆଣଟା ଆଣ ଚୁରା ହେଇଥାଏ ଅରୁଆ ଚାଉଳ ତାପରେ ସେଇଟାକୁ ଜନ୍ତା ହୁଏ, ଜନ୍ତା ହେଇକି ପୁର ଟା ଏଥିରେ ଦିଆ ହେଇକି ସିଝା ପିଠା ଟା ହୁଏ।
ଓ ସେଟାକୁ ପାଣିରେ ସିଝାଅ?
ହଁ ସେ ଚାଉଳ
ଗୁଣ୍ଡ ଟା ସେଇଟାକୁ ଜନ୍ତା ହବ ପାଣିରେ ହେଇକି ତାପରେ ଏ ପୁର ଦିଆ ହେଇକି ପିଠା ବନା ହବ, ପିଠା ବନା ହେଇକି ତାପରେ ସିଝା ହବ।
ହୁଁ ହୁଁ। ତାହେଲେ ତମେ ତ କେତେ ପ୍ରକାରର ଏଇଟା ମୁଁ କେବେ ଖାଇନି ଯୋଉ ଆଳୁ ପୁର ଦିଆ ମଣ୍ଡା ପିଠା।
ହୁଁ, ସେଇଟା ଆମର କିନ୍ତୁ ହୁଏ।
ଆଉ
ଆଉ ଛଣା ପିଠା ବି ହେଇଥିଲା, ହଁ ଭଲ ଅଛି।
ଆଉ ତମ ଦେହଟା ଭଲ ନାଇଁ କି?
ଥଣ୍ଡା ହେଇଯାଇଛି।
ଓହୋ ଏ ବର୍ଷା ପାଗକୁ ଥଣ୍ଡା ହେଇଯାଇଛି ଆଉ ନା?
ହୁଁ।
ତମେ ଏଇ ବର୍ଷା ପାଗରେ ସବୁ କଣ କରି କରିକି ଖାଅ ବର୍ଷା ଦିନେ?
ବର୍ଷାରେ ବନେଇଥିଲୁ ବାଇଗଣ ଛାଣିଥିଲୁ। ଆଉ ଆଳୁ ଆଳୁ ଛଣା, ପିଆଜି।
ତମର ରଜରେ ସେତେବେଳେ ବର୍ଷା ହଉଥିଲା ରଜରେ ନା ବର୍ଷା ହଉନଥିଲା?
ନା ରଜରେ ବର୍ଷା ହେଇନି।
ଜମା ବର୍ଷା ହେଇନି?
ନା ରଜ ତିନି ଦିନ ବର୍ଷା ହିଁ ହେଇନି। ମାନେ ଲାଷ୍ଟ ରଜ ଦିନ ଅ ବର୍ଷା ହେଲା ଅଳ୍ପ ଟିକେ ସନ୍ଧ୍ୟାରେ।
ଏହେ ଆମ ପଟେ ଜାଣିଛ କଣ ହେଇଛି ତିନି ଦିନିଆଙ୍କ ବର୍ଷା। ପୁରା ସକାଳେ ଖରା ମାନେ ବହୁତ ଖରା। ସନ୍ଧ୍ୟା ବେଳେ ପୁରା ବର୍ଷା। ଆମେ ଯୋଉ ପ୍ରତିଯୋଗିତା କରିଥିଲୁ ନା ଚ ଗୀତ ପ୍ରାଇଜି ସେ ପ୍ରତିଯୋଗିତାରେ ପାଣି ଫସିଗଲା। ବର୍ଷା ଯେ କାହିଁରେ କଣ, ତମ ପଟେ ବର୍ଷା ହେଇନି ନା? ଆଉ ହଉଛି ତମେ ଟିକେ ହଉଛି ଆଉ କେତେବେଳେ ଆମ ଆଡେ ଆସିବ ରଜ ବେଳକୁ?
ଦେଖିବା ଯିବା ଆଉ।
ହଁ ରଜା ଆଡକୁ ଟିକେ ଆସ ଆମ ଏପଟେ ଆମ ଏପଟେ ରଜ ଟା ଭଲସ ସେ ବନାନ୍ତି। ତମ ସେପଟେ ରଜ ଟା ଭଲ ବନାନ୍ତି ନା ଆଉ କିଛି ପର୍ବ ବନାନ୍ତି?
ନା ଆମର ରଜ ତ ମାନେ ଏତେ ଆଗରୁ ହଉଥିଲା ଭଲ ସେ ଏଇନା ଆଉ ସେ ଯୋଉମାନେ ଅର୍ଗାନାଇଜ କରୁଥିଲେ ସେମାନେ ନାଁରେ ରହିନାହାନ୍ତି ଆଗ ନ ହେଲେ ଆମର ରଜ ହେଲେ ହାଣ୍ଡି ବାଡ଼ା ଖେଳ ହୁଏ। ଆଉ ତାପରେ ଆହୁରି କେତେ ସବୁ କରନ୍ତି ସେମାନେ ସବୁ ପ୍ରାଇଜ ପ୍ରାଇଜ ଦିଅନ୍ତି ପିଲାଙ୍କୁ ନାଚ ଗୀତ ସବୁ ହୁଏ। ଏଇ ନା ଆଉ କିଛି ବର୍ଷ ହେଲାଣି ଦୁଇ ଚାରି ବର୍ଷ ହେଲାଣି ହଉନି।
ଓହୋ ସେ ଯୋଉ ହାଣ୍ଡି ଯୋଉ ମାଡ ସେଇଟା କଣ ଖେଳଟା?
ସେଇଟା ଗୋଟେ ହାଣ୍ଡି ଥୁଆ ହବ ମାଟି ହାଣ୍ଡି ମାନେ ଦୂରରେ ବହୁତ। ତାପରେ ଆଖିରେ ଗୋଟେ ପଟି ବାନ୍ଦେବେ ଆଉ ଯେମିତି ଦେଖାଯିବନି ତମକୁ ଆଉ ଗୋଟେ ବାଡି ଦେଇଦେବେ। ବଡଟେ ତମେ ସେଇଟାକୁ ଯିଏ ଯାଇକି ବାଡ଼େଇବ ତାକୁ ପ୍ରାଇଜ ଦିଅନ୍ତି ଆଉ।
ଓହୋ ଏ ଏଇଟା ତ ଭାରି ମଜା ଲାଗୁଥିବ ନା।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
ହୁଁ ଆମେ ଆମର କଣ କରିଥିଲୁ କହିଲା ବାଟି ଚାମୁଚୁ। ଆଉ ସେଇ ଯୋଉ ଅ ମଜିକି ଚେୟାର।
ଓହୋ ଆମର ବି ମ୍ୟୁଜିକ ଚିଆର ହୁଏ।
ହଁ ତମେ ମାନେ ସବୁ ଭାଗ ନିିଅ?
ହଁ।
ବଢିଆ ଆଉ ତମର ପ୍ରାଇଜ ଫାଇଜ ବି ଦିଅ ନା?
ହଁ ସେମାନେ ପ୍ରାଇଜ ଦିଅନ୍ତି।
ହୁଁ ତମର ଏଇଟା ସବୁ ଗାଁ ର ପୁଅ ମାନେ ବୋଧେ କରୁଥିବେ?
ହଁ ପୁଅ ଆଉ ଆଉ କିଛି ମାନେ ଦାଦା। ବଡ ବଡ ନନା ସେମାନେ ସବୁ ।
ହୁଁ। କିନ୍ତୁ ଆମର ଏଠି କଣ କହିଲ ଆମର ସବୁ ଝିଅ ମାନେ ହିଁ ଆମେ କରୁଥିଲୁ ପୁଅ ପିଲା ମାନେ ବେଶୀ ସିଏ ସାହାଯ୍ୟ କିଛି କରିନାହାନ୍ତି ସବୁ ଝିଅ ମାନେ ଟେଣ୍ଡ ବୁ ବୁଝା ଖାଇବା ପତ୍ର ବୁଝା, ସେ ଜାଗା ବୁଝୁ, ଦୋଳି ବୁଝୁ, ମିସ୍ତ୍ରୀୁ ବୁଝୁ। ସବୁ ବୁଝା ବୁଝି କାମ କାର୍ଯ୍ୟ ସବୁ ଝିଅ ମାନେ। ସେ ବାହାରୁ ଯୋଉ ଝିଅ ଆସିଥିଲେ ସେମାନେ ବି ସାହାଯ୍ୟ କଲେ ଆଉ ଆମ ଏପଟ ଗାଁ ର ଯୋଉ ଝିଅ ମାନେ ସେମାନେ ବି କଲେ ଏମିତି ସବୁ ଝିଅ ମାନେ କରିଥିଲୁ। ପୁଅ ମାନେ ଏତେ ସାହାଯ୍ୟ କଲେନି ଆଉ ସେମିତି କରିକି ରଜ ଗଲା ଆଉ। ଆମର ଏଇ ପ୍ରବଳ ପିଠାପଣା ହେଇଥିଲା କୁଣିଆ ମଇତ୍ର ଆଇଥିଲେ। ଆଉ ବହୁତ ମଜା ହେଲା ଏଥର ଆମେ ଭାବିଛୁ ଆରଥରକୁ ଆଉ ମ ଶ୍ରମ କରିବୁନି ଏତେ କଷ୍ଟ ହେଲା ମାନେ ତିନି ଦନ ପୁରା ଖଟି ଖଟି ଦିନ ଗଲା ଦେଖୁନ। ଆଉ ତମେ ରଜକୁ କେତେ ହଳ ଡ୍ରେସ କରିଥିଲ ତମର?
ଦିଟା।
ଆଉ ବଢିଆ ଆଉ ଆଉ ହଉ ତାହେଲେ ଆଉ ଅ ତମେ ଆରର୍ଥର ରଜକୁ ଟିକେ ଚେଷ୍ଟା କରିବ ଆସିବା ପାଇଁ।
ହଁ ହଁ।
ହଁ ଆମ ପଟେ ଟିକେ ରଜ ଦେଖିବ। ଆଉ ତମେ ତ ଦେହ ଟା ତମର ଖରା ଆଜି ଖରାପ। ଅଛି ଆଉ କେତେବେଳେ ଆମେ କଥା ପଛ ହବା ଆଉ। ତମେ ଟିକେ କଣ ଔଷଧ କିଛି ଖାଇଛ ନା ନାଇଁ?
ହଁ ଖାଇଚି।
ହଁ ତାହେଲେ ତମେ ଔଷଧ ଖାଇକି ଟିକେ ଶୁଆସୁଇ କର ଆଉ, ଆଉ ଆମେ ପରେ କଥା ହେବା ଆଉ। ମୁଁ ରଖୁଛି ଆଁ ହଉ।
ହଉ।